ଜମା ପଖରା ଘ ତା ପାଇଁ ଖଣ୍ଡେ ରୋଷେଇ ଘର ତିଆରି କରିଦେଇ ଯାଇଛନ୍ତି। କିୁ ଗୋଟାଉ କରିବା ପଛ ଗୋଟେ ଦେଖୁଡିବ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହଁ ଶୁଭୁନି କି?
ହଁ ଶିବିଲା ହଁ।
ଓହୋ ତ ମତେ ଜାଣିଛ।
ନା ନା ଆମେ ଜାଣିନହିଁ। ଆଉ ବର୍ଷା ହଉଛି ତ ମାଡେ।
ହଁଁ ହୁ ବର୍ଷା ହଉଛି।
ହଉଚି
ଦିନମାନ ତ ଚାଲିଛି ବର୍ଷା ଆଉ ଆଉ ଏଇ ସାଢେ ଏଗା ସେଟା ବେଳୁ ଜୋରରେ ବର୍ଷା ହଉଛି। ଏବେ ଟିକେ ଛାଡିଥିଲା ହଉଥିବ କଣ କି ଆଣି।
ହଁ ସେମିତି ତ ଫେରି ଫେରି ଫେରି ଫିରି ହଉଛି।
ହଉ ସେଆଡେ
ଇଆଡେ ବି ସେମିତି ହଉଛି।
ହଁ।
ଆଉ ଆଜି କଣ ରୋଷେଇ କରିଥିଲ?
ଆଜି ମାଛ ତରକାରୀ। ଅଣ୍ଡା ସିଜା ଡାଲି। ଆଳୁ ଭର୍ତ୍ତା ଆଉ ଏ ଜର୍ନି ପଡୁଥିଲି ଆଉ।
ହୁଁ।
ହୁଁ ଆଇଷ ତ ରବିବାରେ ବି ବହୁ ତୁ ଲୋକ ଛାଡିଦେଲେଣି।
ହଁ।
ହଁ। ତମ ଗଁରେ ଆଉ କଣ?
ଆଜି କ ହେଁ ହ୍ୟାଲୋ।
ରୋଜାଲିନୀ ମୋ ଝିଆରୀ।
ଅ କେ ହଁ। ଝିଅରୀ ମାନେ ତମ କଣ ହ ତମକୁ ସିଏ କଣ ଡାକେ?
ମତେ ବଡ଼ ମା।
ବଡ଼ମା।
ହୁଁ।
ଆଉ ସବୁ ତମ ଘରେ କିଏ ସବୁ କେମିତି ଅଛନ୍ତି କଣ? ହୁଁ।
ମୁଁ କହିଲି
ଆଉ ତମ କିଏ ସବୁ ଅଛନ୍ତି ସବୁ କେମିତି?
ମୋର ଜଏଣ୍ଟ ଫ୍ୟାମିଲୀ। ଆଉ ମୋ ଶାଶୁ, ଶଶୁର ମୁଁ, ମୋ ସ୍ଵାମୀ, ମୋ ଦେଢ ସୁର, ମୋ ଯା, ଆଁ। ଆଉ ମୋ ଦି ଦିଅର ଜଣେ ବୁଢୀମା ବି ଜଣେ ଅଛନ୍ତି। ଜେଜେମା।
ହୁଁ ହୁଁ।
ମୋର
ତମ ଗାଁରେ କଣ?
ହୁଁ।
ତମ ଗାଁ ରେ କଣ ସବୁ ଅନୁଷ୍ଠାନ କେମିତି କଣ ହୁଏ। କେମିତି କଣ କର?
ଆମ ଗାଁରେ ଅନୁଷ୍ଠାନ କହିଲେ ସେଇ ସଂକ୍ରାନ୍ତି କି ହୁଏ ନା କଣ। ସଂକ୍ରାନ୍ତିକୁ ହୁଏ ଆମ ଗାଁରେ। ଯୋଉ ଯେମତି ମେଲୋଡି ଫେଲୋଡି ହୁଏ ଆଉ।
ଆଉ ହଁ ଜାଗର ଫାଗର ତ ହୁଏ ଠାକୁରଙ୍କ ପାଖରେ। ଆଉ ଅଷ୍ଟପରି ଏଇରା ଆଉ କଣ ହୁଏ। ରଜ ହୁଏନି ଏଠି। ହୁଏ ଯେ ଆଉ ମାନେ ଏତେ ଭଲସେ
ନା ଏତେ ଭଲସେ ହୁଏନି। ନାଇଁ ପାଖ ଆଖ ଯୋଉ କରନ୍ତି ଯୋଉଠି ସେଠିକି ଯାଉ। ତମର?
ହୁଁ।
ହଁ ଆମର ବି ଭଲ ବୁଲାବୁଲି କରିବା ପାଇଁ ଦେଖିବା ପାଇଁ ମେ ସବୁ ଯାଇଥିଲୁ ରଜରେ ବୁଲିବା ପାଇଁ କାମେଇ।
ଉଁହୁଁ।
ସେଥି ପାଇଁ ଯଜ୍ଞ ଫଜ୍ଞ ହୁଏ। ବୁଲାବୁଲି କରିକି ଦେଖା ଦେଖି କରିକି ସେ ସନ୍ଧ୍ୟା ବେଳକୁ ଆସିଲୁ ଆଉ ଯାଇଥିଲୁ। ଆଉ ସବୁ କୁଆଡେ ଯାଇଥିଲ?